ଶଭ ସ
ଶୁଭ ସକାଳ।
ହୁଁଁ କଣ କର୍ଚନ୍ତି?
ଉଁ କଣ କରିବା ଆ-ଆ ଆଉ ବର୍ଷା ପାଗରେ ତ କୁଆଡ଼େ ଯାଇ ହୋଉନି। ଏଇଠି ରୋଷେଇ ବାସ ଚାଲ୍ ଚି, ମଧ୍ୟାନ ଭୋଜନ ପାଇଁକା। ଆଉ ଆଜିଆମର ମେଡିକାଲ ରୁ ଆସୁଛନ୍ତି।
ହୁଁ -ଉଁ
ତମେ କଣ କରୁଚ?
ମୁଁ ଏଇଠି ବର୍ଷା ତ ପକଉଛି ଏଠୁ ବସିଛି ଆଉ।
ହୁଁ, ହୁଁ।
ଆଉ ଖାଇଥିଲ କଣ?
ଆଜି ଆମେ ଚକୁଳି ପିଠା ଖାଇଥିଲୁ।
ହୁଁ।
ଚକୁଳି ପିଠା ଛେନା ପକେଇକିରି ଚକଡିକି ଖାଇଥିଲୁ। ଲଗେଇକି, ହୁଁ।
ଗୋଇଠା ଦେବି ତୁ ଯା ଏଠୁ।
ହୁଁ, କଣ ଖାଇଛ ତମେ, କଣ ଖାଇଛ?
ମୁଁ ଖାଇଛି ରୁଟି, ବାଇଗଣ ଆଳୁ ଭଜା।
ହୁଁ, ଭଜା ଆଉ ଆମର ଯୋଉ ବର୍ଷା ପାଗ ହେଇଛି ଏଥର ତ ଆମେ କିଛି କେଉଁଠି ଭ୍ରମଣରେ ଏବେ ବି ଯାଇପାରିବାନି ବର୍ଷା ଛାଡ଼ିଲେ ଯିଏ ଯୁଆଡ଼େ ବାହାରିବା।
ହଁ ଯେ ଯେହେତୁ ଆମେ ଶୀତ ଦିନରେ ଅଧିକ ବୁଲାବୁଲି କରିବାକୁ ଯାଉ ପିକନିକ୍ ଯାଉ।
ହଁ, ହଁ ଆଉ ଏଇ ପାଖରେ କେବଳ ଘରେ ରହିକି ଆମେ ସବୁ ଖାଦ୍ୟ ସାମଗ୍ରୀ ବନେଇ କରି ଖାଉ।
ହୁଁ।
ଆଜି ଗୋଟା ଖାଦ୍ୟ ବିଷୟରେ ଆମେ କଥା ହେବା। ସିଏ ବି ଆମର ଗୋଟା ଭଲ ଓଷା ପର୍ବରେ ବି ଯାଉଛି। ଆମେ କାର୍ତ୍ତିକ ମାସ ଯୋଉ ପଞ୍ଚୁକ ଆମେ ସେଇ ବିଷୟରେ କଥା ହେବା। ହୁଁ।
କାର୍ତ୍ତିକ ମାସ ତ ସାଧାରଣତଃ ସବୁ ମାସ ଠାରୁ ଅନ୍ୟତମ। ହଁ, ଅନ୍ୟତମ ମାନେ ପବିତ୍ର ମାସ କାର୍ତ୍ତିକ ମାସକୁ କୁହାଯାଏ ପବିତ୍ର ମାସ। ହୁଁ, ତାପରେ କାର୍ତ୍ତିକ ମାସରେ ତ ପଞ୍ଚୁକ ପଡେ ପାଞ୍ଚ ଦିନ ପାଞ୍ଚ ଦିନି ଯା ଙ୍କ ହବିଷ ଡାଲମା, ଅରୁଆ ଖାଇଥାଉ। ତାପରେ ଉ ସେଟା ପାଣିକୁ ଘରେ ଯୋଉ ଡାଲମା ହୁଏ ସେଟା ହଳଦୀ ପଡେନି ବିନା ହଳଦୀ ବାଲା। ହୁଁ।
ସ୍ୱାଦିଷ୍ଟ ଲାଗେ, ହୁଁ, ହଁ।
ଆଉ ପଞ୍ଚୁକର ଯୋଉ ଦିନ ଲାଷ୍ଟ ସେଦିନ ଅ ଡଙ୍ଗା ଭସା ହୁଏ, ଧର୍ମ ଡଙ୍ଗା ଭସଉ। ହୁଁ, ତାପରେ ଡଙ୍ଗା ଭସେଇକି ଆମେ ପ୍ରୁଣ୍ୟ ଅର୍ଜନ କରୁ। ତାପରେ, ଉନ୍ ଡଙ୍ଗା ଆମେ ନଈ ବା ପୋଖରୀରେ ଭସାଉ, ତୋର ତାଙ୍କ ଘରେ କିଏ କାମ ତୁ ଯାଉନୁ ଘରକୁ।
ମୁଁ ତାପରେ ଡଙ୍ଗା ଭସଉ ନଈ କିମ୍ବା ଗଡ଼ିଆ ପୋଖରୀରେ ଡଙ୍ଗା ଭସଉ। ପୁରା ରାତି ପୁରା ଚାରିଟା ରୁ ଭୋରୁୁ ପୁରା ଗାଧେଇକିନା ଉନ୍ ତାପରେ ଉନ୍
ଆମେ ଯୋଉ ମାନେ ପଞ୍ଚୁକ ଯୋଉ ପାଞ୍ଚ ଦିନି ଆମେ ପଞ୍ଚକ ବ୍ରତ ପାଳନ କରୁ ସେ ପଞ୍ଚକ ବ୍ରତରେ ଆମେ ପ୍ରଥମ ଦିନ ଏକାଦଶୀ ଠାରୁ ଆରମ୍ଭ କରିଥାଉ ପଞ୍ଚକଟା।
ହୁଁ
ଏକାଦଶୀ ଦିନ ଆମେ ରାତିରୁ ଭାରି ଭଲ ଲାଗେ ମଜା ରାତିରୁ ବୁଡ ପକେଇ ଚଉରା ଧୋଇ ଚଉରାରେ ମହମବତୀ ଦୀପ ଲଗେଇ। ମା ବୃନ୍ଦାବନ୍ଦିକି ପୂଜା କରିଥାଉ ତାପରେ ରଙ୍ଗ ମୁରୁଜ ଦେଇ। ଭଲ ଝୋଟି ଚିତା କରିଥାଉ ଏମିତି ଉ ଦି ଦିନ ତିନି ଦିନ ପରେ ଦି ଦିନ ପରେ ଆମର ଆମର ଚାଲି ଆସେ ଯୋଉ ମାନେ ମହାନପର୍ବ ବଡ଼ଓଷା ପର୍ବ।
ହୁଁ ଯୋଉଟା କି ଧବଳେଶ୍ଵରଙ୍କର
ଟ ପ୍ରଭୁଙ୍କର।
ହଁ।
ମୋର ବାପ ଘରେ ଏଇ ଇଚ୍ଛାଟାକୁ ଆମକୁ ମୋ ବାପ ଘରେ ତା ମାନସିକ ଅଛି ବୋଲି ମୁଁ ସେଠିକି ଯାଇଥାଏ। ସେଠି ମାନେ କଣ କହିବି ଆଉ ମାନେ ଉପବାସ ରହିକିରି। ଉପବାସରେ ରହିକିରି ବି ମତେ ବାରଟା ରାତି ଯାଇକେ ଭୋକ କରେନା। ମାନେ ଏତେ କାମ କରିକିରି ବି ଆଉ ଆମେ ରାତିରୁ ଉଠି ଆଗ ନିତ୍ୟକର୍ମ ସାରିକିରି ଆମେ ଧାନ ଆମ ଘର ପାଖରେ ଜଣକର କେତେ ଆମର ଧାନ ହେଉଥାଏ। ହଁ ମୁଁ କହିସାରେ ମୁଁ କହିସାରେ ଆମେ ସେଠୁ ତାଙ୍କ ଢେଙ୍କିରେ ଯାଉ କୁଟିବାକୁ କାହିଁକିନା ତାଙ୍କର ଓଷା ହୁଏ ସେମାନେ ଆଗ ଟିକେ କୁଟିଦେଲ ପରେ ଆମେ ସେଠୁ ତାପରେ କରୁ।
ହଁ।
ଧାନ ଢିଙ୍କିରେ କୁଟୁ ଦିଜଣ କୁଟୁ। ହାତମାରନ୍ତି ସେଠୁ ଧାନରୁ ଚାଉଳ ବାହାର କରିବୁୁ ତାକୁ ପାଣିରେ ପକେଇବୁ ସେଠୁ ସିଏ ଚାରି ପା ଅଧଘଣ୍ଟା ପୁରା ବତୁୁରିଗଲା ପରେ ପୁରା ଭିଜିଯିବ ଯେତେବେଳେ ତାକୁ ଛାଣିକି ରଖୁ।
ହଁ।
ଆମବର ଫେର ଢିଙ୍କିରେ ଆମେ ଚୁନା ଦେଇ କୁଟୁ। ଚୁନା କୁଟିକିରି ଚୁନା କୁ କୁଟିକିରି ସେଇଠୁ ଆଣୁ ଘରକୁ ସେଇଠୁ ତାକୁ। ଅଥାର ସଜଡା ହେଇଥାଏ ମାଟିହାଣ୍ଡିରେ ଯାଇକି ବଡ଼ମାଟିହାଣ୍ଡିରେ ଅଥାର ହେଇଥାଏ। ସେ ଅଥାର ଧୀଅରେ ଦୀପ ଅମ୍ ଦୀପ ଦିଆହେଇ ଦୀପ ଲଗାହେଇଥାଏ ଘିଅଦୀପ ସିନ୍ଦୁର ଦିଆ ଥାଏ ଭୋଗପଣା ଦିଆହୁଏ ଅଥାର ଗଦୀରେ ସେଠୁ ସେ ସେଠି ଚୁନାଫୁନା କୁଟି ବସିଆ ଚୁଲି ଉପରେ ବସିକି ଜାଳ ଦିଆ ସେ କିଛି ସମୟ ସିଝିଲା ପରେ ତାକୁ ଆମେ ଯୋଉ ଚକଡିବା, ଆମେ ସେ ଚୁନାକୁ ଚକଡିବା କେମିତି ଆମେ ତିଆରି କରିବା ଆମେ ପିଠା ଚୁନାଧିଅରେ ଆମେ ଘିଅ ପକେଇବା ଲହୁଣୀ ପକେଇବା କ୍ଷୀର ପକେଇବା ଗୁଡ଼ ପକେଇ ପକେଇବା ଗଟୁ ଲୁଣ ଦେବା ପାଣି ପକେଇ ଚକଡିବା। ଚକଡି ଚକଡି ଆମେ କଉଠୁ ଯେତେବେଳେ ଭଲଯିବା ଶୁଷ୍କକରି ଚକଟିଦେବା ତାପରେ ଆମେ ବାଟୁଳା ଆଗରି ଆରମ୍ଭ କରିବା ଯୋଉ ନଡିଆପୁର ବିରି ଏ ମୁଗପୁର ବୁଟ ପୁର ଚଣାପୁର ସବୁ ହେଇଥିବ। ପୋଡ ଚକଡା ହେଇକି ରହିଥିବ ତାକୁ ଆମେ କ କରିବା ତାକୁ ମାନେ ଠାକୁର ଯେମିତି ପୁରା ଯେମିତି ଲିଙ୍ଗ ଯେମିତି ଠାକୁରଙ୍କର ଆମେ ସେମିତି ପୁରା ପ୍ରସ୍ତୁତ କରିବା, କାହିଁକିନା ଆମେ ଘରେ ତାଙ୍କୁ ଥାପନା ପ୍ରିୟଠାକୁର ରୂପେରେ ନା ସେଇଠୁ ଆମେ ତା ଭିତରେ ଓଳ ଭଳିଆ କରି ପୁରଦେଇ ତାଙ୍କ ଅଁ ଉଁ ମୁଣ୍ଡଅଗ୍ରଭାଗ ଯେମିତି ମାନେ ରଇଆ କଥା ସେମିତି ଆମେ ରଖିବା।
ହଁ।
ଶିବଙ୍କର ମାନେ ଯେମିତି ଇଏ ସେଇଠୁ ରଖି ତମେ ତାକୁ ଫେର ପଥାର ର ଗୋଟେ କପଡା ଥାଏ ତା ଉପରେ ଠାକୁରଙ୍କୁ ବସେଇକିରି ଗୁଆ ତା ଆସ ଘାସଗଛ ଫୁଲଗଛ ସବୁ ଦେଇକିରି ଆମେ ଫେର ହାଣ୍ଡିରେ ଚୁଲିରେ ଆମେ ବସେଇଆ। ସେଠି ଯିବା ପାଇଁ ସେଠି ଝିକରିସିଝି ଯିବେ ସେଠୁ ଫେର ଆମେ ଶଙ୍ଖ, ହୁଳହୁଳି ପକେଇକି ଠାକୁରଙ୍କୁ ଫେରେ ପଦାକୁ ଆଣିବା, ପଦାକୁ ଆଣିବା ଏମିତି ଆମେ ଯେ ଠାକୁର କରିଥିବା ସମସ୍ତଙ୍କୁ ଏଇ ପ୍ରକାର ହିଁ କରିବା। କରିକିରି ଗୋଟେ ଜାଗାରେ ଥୋଇବଆ।
ହୁଁ।
ସେତେବେଳେ ଆମେ ପାଣି ବି ପିଇ ନଥିବୁ ଠାକୁର ଯେପର୍ଯ୍ୟନ୍ତ ନ ବାହାରି ସାରିଥିବେ ସେଠୁ। ସବୁ କରିସାର ଆରେ ସବୁ ଠାକୁରଙ୍କ କତିରେ ଧୁପ, ଦୀପ ମାନେ ପଣା ସବୁ ଦେଇକି ବନ୍ଧା ପନ୍ଦା ହବ ସମସ୍ତେ ବନ୍ଦେଇବେ। ପୂଜାକରିବୁ ତାପରେ ପୂଜାସରିଲେ ଆମେ ପାଣିଭୋଗ ପାଇ ପାଣି ଗ୍ରହଣକରିବୁ।
ଓଷା ସମ୍ପୂର୍ଣ ହବ ସେତିବେଳେ।
ସମ୍ପୂର୍ଣ ହୁଏ ସେଉଠୁ ମହାଦେବଙ୍କତରୁ ପାଦୁକ ଆସିଥାଏ ସେଇ ଠାକୁରଙ୍କ ଉପରେ ଛିଞ୍ଚା ହେଇଥାଏ। ଶିବ ମନ୍ଦିରରୁ ହ ତା ପରଦିନ ଟି ପଡିଥାଏ କାର୍ତ୍ତିକ ପୂର୍ଣ୍ଣିମା ଆମେ ତିରୁ ଶୋଇବୁ ଦି ଟା ରାତିରେ ତାପରେ ଉଠିବୁ ଫେରେ ଚାରିଟା ରାତିରୁ ଭାରି ନିଦ ନିଦ ଲାଗୁ ଥାଏ ଯୋଉ ହେମାଳ ହେମାଳ ଦିହ ଲାଗୁଥାଏ ଥଣ୍ଡା ଥଣ୍ଡା ପୁରା ତା ପରେ ନଈକି ଯିବୁ ତୋଳ ନଦିରେ ତ ଆମ ଘର ପରେ ଆମ ହନୁମାନ ଆମେ ସେଠୁ ଯାଇକିରି ସେଠୁ ଡଙ୍ଗି ଭସେଇବୁ ଆଉ ଡଙ୍ଗିରେ ପାନ ଗୁଆ ଥୋଇକରି ମହମବତୀ ଲଗେଇ
ହଁ ତାପରେ ମୁଁ ଏବେ କିଛି କହୁଛି। ଉଁ ତାପରେ ଆମର ଏଇ ଶୀତ ଦିନେ ସାଧାରଣତଃ ଏଇ କା କାର୍ତ୍ତିକ ମାସରେ ମାର୍ଗଶିର ମାସ ଯୋଉଟା ଆ କାର୍ତ୍ତିକ ମାସ ପରେ ପଡିଥାଏ ଉଁ ତା ଦେହରେ ମାଣ ଓଷା କରାଯାଏ। ସେ ମାଣ ଓଷାରେ ଉଁ ସମସ୍ତେ ରାତି ରାତିରୁ ଚିତା ପକେଇ ଦିଅନ୍ତି ମାନେ ଘରର ଯୋଉ ଝୋ ଟି ସବୁ ପକାନ୍ତି ଆଣ ବାଟିକି ସେ ଝୋ ଝୋଟି ଟା ପ୍ରସ୍ତୁତ ହେଇଥାଏ। ହଁ ସେଇଟା ପକେଇ ଦିଅନ୍ତି। ହୁଁ ତାପରେ ତା ସକାଳୁକୁ ପୂଜା ମାନେ ମାଣ ବସାନ୍ତି ମାଣ ଖଟୁଲି ଧାନ ତାପରେ ଗୁଆ ସିନ୍ଦୁର ଠାକୁରଙ୍କ ମୂର୍ତ୍ତି ସବୁ ରଖିକି ହଁ ଲକ୍ଷ୍ମୀଙ୍କ ମୂର୍ତ୍ତି ଗେଣ୍ଡୁ ଫୁଲ ସାଧାରଣତଃ ସେମାନେ ଲକ୍ଷ୍ ମାଣବସାରେ ମାଙ୍କୁ ଗେଣ୍ଡୁ ଫୁଲ ବହୁତ୍ ପସନ୍ଦ ବୋଲି ଗେଣ୍ଡୁ ଫୁଲର ମାଳ ମାଆଙ୍କୁ ପିନ୍ଧା ଯାଇଥାଏ। ଆଉ ଲାଲି ଚୁଡ଼ି ସିନ୍ଦୁର ସବୁ ପିନ୍ଧା ଯାଇଥାଏ ଶାଢ଼ୀ ବି ନୂଆ ଶାଢ଼ୀ ସବୁ ନୂଆ ଆସେ ମାଣ ଓଷା ରେ ଉଁ ତାପରେ ମାଣଓଷା ବହି ବି ଥାଏ ଲକ୍ଷ୍ମୀ ପୁରାଣ ଯୋଉ ବହି ତାପରେ ସେଟା ହଁ ସେଟା ପଢା ଯାଇଥାଏ ତାପରେ ସେଇଟା ଆମେ ପଢୁ ମାଣବସା ସେମିତି ହେଇଥାଏ। ଉଁ ଆମେ ପୂଜା କରୁ ଘର ପୁରା ଲିପା ଲିପି କରିକି ପୁରା ଧୋଇ ଧାଇ ପରିଷ୍କାର ପରିଚ୍ଛନ୍ନ ତାର ସହିତ
ମା ପରିଷ୍କାର ତ ଭଲ ପାଆନ୍ତି। ମା ପରିଷ୍କାର ପରିଚ୍ଛନ୍ନ ଭକ୍ତିକି ଭଲ ପାଆନ୍ତି ହଁ।
ହଁ ଭାବ ଭକ୍ତି ରେ ମାଣବସା ଟି କରାଯାଇଥାଏ। ତାପରେ ମାଣବ ସାରେ ଦହି, ଭାତ, ଖେଚୁଡି ଏ ଶାଗ ଭଜା, ବଢି ଚୁରା କାକରା ପିଠା, ମଣ୍ଡା ପିଠା ଆଉ ହେ ହେ ସବୁ ପ୍ରକାରର ଜିନିଷ ମାଆଙ୍କ ପାଖରେ ଭୋଗ ଲାଗେ ଚକୁଳି ପିଠା ବି ହଁ ଭୋଗ ଲାଗେ। ତାପରେ ସେ ଭୋଗ ଲାଗି ସାଇଲା ପରେ ତାକୁ ଆମେ ବି ମଧ୍ୟ ଖାଉ ଘରେ ଆମେ ସାନ ବଡ ମାନଙ୍କ ସହିତ ତ ବାଣ୍ଟିକି ଖାଉ ତାପରେ ଏଇପରି ଭାବେ ମାଣ ଓଷା କରାଯାଏ। ଉଁ ତାପରେ ମାଣ ଓଷା ତ ସାଧାରଣତଃ ମାଙ୍କର ଗୁରୁବାର ଦିନ ହେଇଟା ମାଣବସା କରାଯାଏ। ବୁଧବାର ଦିନ ରାତିରୁ ସବୁ ସଜେଇ ସଜାଇ ରଖିଦେଇଥାଉ ହଁ ତା ଗୁରୁବାର ଦିନ ଚାରିଟା ରାତିରେ ଉଠି ଭୋର ଉଠିକି ସେଇ ପୂଜା କାର୍ଯ୍ୟ ମୁଁ କରାଯାଏ ଯୋଉଟା କି ମାଣବସା ମାର୍ଗଶିର ମାସ ମାଣବସା କୁହାଯାଏ। ଏମିତି ଥାଏ ମାଣବସା ସେବାର କିଛି ନିୟମ ଯୋଉଟାକ ମା ଲଷ୍ମୀ ଲକ୍ଷ୍ମୀଙ୍କୁ ପୂଜା କରାଯାଏ ମାଣବସାରେ